ହଁ।
ଏବେ କଣ କରୁଛ?
। କିଛି ନାହିଁ ଏମିତି ଘରେ। ।
ଖାଇ ସାରିଲଣି?
ହଁ ଖାଇ ସାରିଲୁଣି।
ହଁ ଗରମ ନା ପଖାଳ?
ନାଇଁ ପଖାଳ ଗରମ ହଉଛି ଯୋଉଭଳିଆ ଆଉ ପଖାଳ।
ଦହି ପଖାଳ ଖାଆନ୍ତି?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
ହଁ ଦହି ପଖାଳ ନହେଲେ ଦହିରେ ଲେମ୍ଵୁ। ଶୁଖିଲା ଲଙ୍କା ଯୋଉ ଫୁଟେଇକି କରନ୍ତି ନା।
ହଁ। ଗରମ ହେଲା ।
ହଁ ଥଣ୍ଡା ପାଗ ରହିଲେ ଗରମ ଭାତ।
। ଶାଗ ଭଜା ହେଇଥିଲା ଶାଗ ଭଜା। ହଁ ମାଛ ତରକାରୀ।
ପଖାଳ ଗରମ ମିଶେଇ ଖାଉଥିବେ ପରିବାରରେ ଯେତେବେଳେ ରହିଛନ୍ତି। ହୁଁ ଜଣେ ପଖାଳ ହୁଁ। କାହାକୁ ପଖାଳ ଭଲ ଲାଗେ କାହାକୁ ଗରମ ଭଲ ଲାଗେ।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
ହୁଁ ପଢାପଢି ସରିଲାଣି?
ହଁ ସରିଲାଣି।
ଏବେ କଣ କରୁଛନ୍ତି ଘରେ ମାନେ ଏମିତି ବସିଛନ୍ତି ନା କିଛି କାମ?
କିଛି ନାହିଁ ଏମତି ଘରେ ସିଲେଇ ଫିଲେଇ ହଉଛି ଆଉ।
ସିଲେଇରୁ। ପଇସା ଏମିତି ମାନେ ଚଳିବା ପାଇଁ ହେଇଯାଉଛି ନା? ଖାଲି ନିଜର କରୁଛ?
ନାଇଁ ପଇସା ପାଇଁ ସମସ୍ତଙ୍କର କରିବାକୁ
ସବୁ ଡିଜାଇନ ର କରୁଛ ବ୍ଲାଉଜ?
ହଁ ଜାଣିଛି
ଡିଜାଇନ ନେଇକି ପଇସା ହଉଛି। କୋଉଠି ଦୁଇଶହ ଅଢେଇଶହ ବଜାର ଟାଉନ ରେ ସବୁ
ସେମାନେ ତିନିଶହ ଲେଖା ନଉଛନ୍ତି।
ଡିଜାଇନ ନେଇକି ତ।
ହଁ ନାଇଁ ଆମ ଗାଁ ରେ ଟିକେ କମ ରେଟ ଅଛି। ନାଇଁ?
ହୁଁ ଗାଁ ଗାଁ ମନେତ କମ ରହିବ।
ହଁ ଟିକେ କମ ରହୁଛି। ବଜାରରେ ପ୍ରାୟତଃ ସିଲେଇ କଲେ ଆମକୁ ତିନିଶହ ସାଢେ ତିନିଶହ ପଡିଯାଉଛି।
ଗାଁ ଆଉ ସହର ଭିତରେ ସହର
ହଁ ତାହାତ ସେମାନେ ଯୋଉମାନେ ରହୁଛନ୍ତି। ସେମାନେ ସବୁଟା କିଣିକି ତାଙ୍କର ଖାଇବାକୁ ପଡୁଛି। ପାଣି ପର୍ଯ୍ୟନ୍ତ କିଣା ହଉଛି। ଆମେ କଣ ଗାଁରେ ଆମକୁ ସରକାର ପାଣି କିଏ ଦେତ୍ ଯୋଗେଇ ଦଉଛି। ଆମ ବାଡିରେ ଆମେ କିଛି ଲଗେଇ ଦଉଛନ୍ତି ଶାଗ ବାଇଗଣ ଆଉ ଲଙ୍କା। କି ଭେଣ୍ଡି ଏଇ ବର୍ଷା ଦିନ
ଘରୋଇ ଫସଲ ସବୁ।
ସବୁ ଆମେ ଲଗେଇକି ଖାଇବା।
ଆଉ କଣ କରିବା ପାଇଁ ଭାବିଛନ୍ତି? ନା ଖାଲି ଏମତି ସିଲେଇ କର?
ଆଉ କଣ କରିବା ଘରେ ପଢା ପଢା ସରିଲାଣି ଆଉ ଏବେ ତ ପଢିବା ପାଇଁ ଇଏ ନାହିଁ ଯାହାର କାମ ସବୁ
ଘର କାମର ପରା ରୋଷେଇ ବି କରନ୍ତି?
ହଁ ରୋଷେଇ।
ରୋଷେଇ କରିବାକୁ ଭଲ ଲାଗେ?
ହଁ ସବୁ ଜିନିଷ କରିବାକୁ ଭଲ ଲା
ବିରିୟାନୀ କରିପାରନ୍ତିି ନା? ବିରିୟାନୀ
ବିରିୟାନୀ ବହୁତ ଷ୍ଟାଇଲ ରେ ଅଛି ଯୋଉ ଷ୍ଟାଇଲ ରେ ଯାହାକୁ ପସନ୍ଦ ହେଲା ସିଏ